ହ୍ୟାଲୋ। ଆଜ୍ଞା ନମସ୍କାର ଆଜ୍ଞା।
କଣ କରୁଚନ୍ତି?
ନାଇ ସକାଳୁ ଉଠିକି ଟିକେ ବ ଉଁ, ଯିବା ଟିକେ ମାର୍କେଟ ହେରିକା କଣ ପନିପରିବା ଟିକେ କିଣା କିଣି କରି ଆଣିବା। ଆଣିିଲେ ଟିକେ ରୋଷେଇ ବାସ ହବ। ହ
ବର୍ଷା ହଉସି ଆପଣଙ୍କ ଆଡେ ପାଗ କେଁନ୍ତି କଣ ଦେଇଚି?
ମୁଁ କାଲି ଟିକେ ପାଗ ଦେଇଥିଲା ଯେ ପୁଣି ଆଜି ରାତିରୁ ତ ପୁଣି ବର୍ଷା ଟିକେ ହେଲାଣି ଆଉ।
ଇଆଡେ ତ ଆମର ପୁରା କଳା ହାଣ୍ଡିଆ ମେଘ କରିକି ପୁରା ଅନ୍ଧାର କରିକି ଅଛି ଆଉ।
ହ ହଁ ଏବେ ତ ଲଘୁଚାପ ହେଇଚି ତ କହୁଥିଲେ ତ। ପାଣିପାଗ ବାଲା ଏଇ ଛଅ ତାରିଖ ପରେ ଟିକେ ମୌସମ ଟିକେ ବଦଳିବ ଟିକେ ଖରା ପାଗ ହବ।
ଆଜି ତ ଆଜି ତ ଛଅ ତାରିଖ ହେଇଗଲାଣି।
ଆଜ୍ଞା। ହଁ ଆଜି ଟିକେ ପାଗ ପରିବର୍ତ୍ତନ ହବ ବୋଲି କହୁଥିଲେ କହୁଚି ମୁଁ। ପାଣିପାଗ ବାଲା କାଇଁ ଏ ପର୍ଯ୍ୟନ୍ତ ତ ସକାଳୁ ତ ଝିପି ଝିପି ଝିପି ଝିପି ହଉଥିଲା କାଲି ଯାଉ ରାତି ଟିକେ ଦିନେରେ ଟିକେ ପାଗ ଦେଇଥିଲା ଦିନ ବାରଟା ଗୋ ଟେ ପରେ ଟିକେ ପାଗ ଦେଖେଇଲା ତାପରେ ହୁଁ ଜିନିଷ ତାରା ବି ଭଲ ପାଗ ଥେଲା କିଛି ଅସୁବିଧା ନାହିଁ କିନ୍ତୁ ଏ ଏଇ ସକାଳୁ ତ ଟିକେ ବର୍ଷା ପାଗ ହେଲାଣି ପିଲାମାନେ ସ୍କୁଲହେରିକା ଗଲା ବଳକୁ ଟିକେ ହଇରାଣ ହ ହେବେ। ଏ ନିହାତି ସ୍କୁଲ କଲେଜ ରେନିକୋଟ ହେରିକା ଦରକାର ଇଏ କରି ନେଇକି କୋଉଠି କାହା ସହିତ ପ କେବେ ସ୍କୁଲରେ ବି ପିଲାଙ୍କର ମିସ୍ ହେଇଯିବ।
ଆଜ୍ଞା ବର୍ଷା ପାଗରେ ଟା ବଢିଆ ଲାଗେ କିନ୍ତୁ ଯାହା ହଉ ମାନେ ଅନ୍ଧାର କରି ରଖିଚି କିନ୍ତୁ ଯାହା ହଉ ବର୍ଷ ବର୍ଷା ହଉ ଯେମିତି ଯାହାହଉ ପଛେ କିନ୍ତୁ ଭଲ ଲାଗେ ଏ ପାଗଟା। ନା ଖରା ଖରା ହଉଚି ନା ବେଶି ଥଣ୍ଡା ଲାଗୁଚି ଭଲ ଲାଗୁଚି ପାଗଟା।
ହଁ ତ ହଁ ଏ ଖରାଦିନ ଟା ପ୍ରଚୁର ମାନେ ଗରମକୁ ଏଠୁ କାମ କାର୍ଯ୍ୟ ରୋଷେଇ ବାସ କରିବାଟା ଆମେ ସିନା ବାହାରକୁ ଅଫିସ ଅଫିସ୍ ଯାଇ ଯାଉଚୁ ଘରେ ଯିଏ ମିଶ ସେସ୍ ହେରିକା ରହିଲେ।
ଆଜ୍ଞା।
ସବୁ କଲାବେଳୁକୁ ଟିକେ ତାଙ୍କୁ କଷ୍ଟ।
ଆଜ୍ଞା, ଏ ପାଗରେ ଖାଲି ଆମର ହଁ ଏଇ ବର୍ଷା ପାଗରେ ଆମର ଖାଲି ଗରମ ଗରମ ପକୋଡି ହବ ଆଉ ପୁରା ବସିକି ଖାଇବୁ ଆଉ। ଗରମ ଗରମ ପକୁଡିକି ବର୍ଷା ପାଗ।
ହଁ ଗରମ ହଁ ସେଇଟା ହଉଚି ସନ୍ଧ୍ୟାବେଳେ ହଉ କି ସେଦି ଯୋଉ
ହ।
ସନ୍ଧ୍ୟାବେଳେ ବସିକି ଯଦି ଦି ଜଣ, ଦି ଜଣ ତିନି ଜଣ ଥବ ମୁଢି ଟିକେ ମିକ୍ସଚର ପାଗ କରିଆ ପକୁଡି ଦିଟା ହୁଁ ଆଜ୍ଞା। ଉଁ ଘରେ ରହିଲେ ସବୁ ହବ ବାହାରେ ରହିଲା ଆଉ ଏଠି ତ ମୁଢି ତ ଆସ। ଭାରି କଷ୍ଟ ଏ ଯୋଉ ପ୍ୟାକେଟ୍ ମୁଡିଆଉଛି ସିଏ ଦୁଇଶହ କି ଅଢେଇଶହ ଗ୍ରାମ ତିରିଶ ଟା ନା କେତେ ନହୁଛନ୍ତି ଆଉ। ଆଗରୁ ଯେମିତି ଭଜା ହଉଥିଲା ଘରେ ମା ପୁରୁଣା ପୁରୁଣା ଲୋକ ଥିଲେ ସେ ଭଜା ଭ ଜି କରିକି ରଖୁଥିଲେ କି ଯା ରହୁଥିଲେ ଏବେ ତ ଆଉ ମୁଢି ଫୁଢ଼ି ମିଳିବା ଭାରି କଷ୍ଟ।
ହ
ହୁଁ।
ମତେ ତ ବର୍ଷା ଭାଗ ହେଲେ ମତେ ଚା ଟିକେ ଆଉ ଆମର ହେଲା ପକୁଡି ଟିକେ ଗରମ ଗରମ ଚା ହେଇଥିବ ପକୁଡି ବଢିଆ ଲାଗେ ଖାଇଆ ପାଇଁ।
ହଁ ସେ ଭଲ ସେ କିଛି ଅସୁବିଧା ନାହିଁ ପକୁଡି ଚାହା ଟା ବି ଚାହା ହେଇଥିବ ଭଲ ଥଣ୍ଡା ବାହାରେ
ଲାଇ ଖାଇଆ ପାଇଁ।
ହ ମୁ ଦେ ଗୋ ସନ୍ଧ୍ୟା ଆରିକା ହେଲେ ଗରମ ଏ ପକୁଡି ହଉ କି ବରା ଦିଟା ଛାଣିଦବ ଘରେ ଟିକେ ଚିଲି ସସ ଟମାଟୋ ସସ୍ ହଉ ଚାରି ଛଅ ଟା ଇଏ କରିବ ଏଗ ତ ଯୋଉ ଗ୍ୟାସ ସେଇବିକା ରେଟ ବଢିଆ ତୁ ବାହାରେ ଜଳଖିଆର ମାନେ ଉ ଯଉଟା କ ଯୋଉଟା ଆପଣଙ୍କର ତିନି ଦି ଟଙ୍କା ତିନି ଟଙ୍କା ଥିଲା ସିଏ ଏବେ ପାଞ୍ଚ ଟଙ୍କା ଆଠ ଟଙ୍କା କରିଦେଇଛନ୍ତି ଆଠ ଟଙ୍କା କରିଦେଇକି ଏଟା ବି ଆପଣ ଜଳଖିଆ ଖାଇବେ ମିନିମମ୍ ପଚାଶ ଟଙ୍କା ଉପରେ ହବ ଆପଣଙ୍କୁ ଲାଗିବ କଣ ଖାଇଲା ଭଳିଆ ନ ନାଇଁ। ଏବେ ତ ଅଧିକା ର ରେଟ ବଢି ଯାଇଛି କିନ୍ତୁ କ୍ଵଣ୍ଟିଟି କମେଇ ଦେଇଛନ୍ତି।
ଆଜ୍ଞା ଏବେ ତ ସବୁର ର ବି ରେଟ ବଢିଲାଣି ଆମର କୋଉ ଜିନିଷ ଆଉ କମ ହେଇକି ନାହିଁ।
ଆଜ୍ଞା କଣ କରିବା ତ ଜଳଖିଆ ତ ଡେଲି ତ ଡେଲି ରୁଟି ନ ହିସାବରେ
ବହୁତ ହଇରାଣ ହଉଛନ୍ତି ସେମାନେ।
ଆଜ୍ଞା। ଡେଲି ରୁଟିନ ହିସାବରେ ତ ସକାଳୁ ଟେ ଜଳଖିଆ ନହେଲେ ସ ସଦାବେଳେ ତ ଘରେ ପରିଆ ପଶିବୁଲ ହବନି ନା ହଁ କେତେବେଳେ ସନ୍ଧ୍ୟାବେଳେ ରହିଲେ କଣ କରିଦେଲେ ନହ ନେଲେ ତ ବାହାରୁ କିଣିଣିକି ଖାଇଲା ବେଳକୁ ମିନିମ ଶହେ ଦି ତିନି ଜଣ ଅଛ ମାନେ ଶହେ ଟଙ୍କା ନହେଲେ ଆପଣଙ୍କ ଜଳଖିଆ ପୋଷେଇବନି। ହ
ଆଜ୍ଞା।
ହୁଁ ହୁଁ। ତେଣୁ କରି ଆଉ କଣ କରିବା ତ ବାହାରେ ଯାଲେ ତ ଖାଇଆକୁ ପଡିବ। ସପ୍ତାେ ସପ୍ତାହକୁ ଦିତିି ଦି ତିନି ଥର ଖାଇ ଦଉଛୁ ଚଳି ଜାଉଛି। ଯାହା ହେଲେ ବି ଘର ଜିନିଷ ବାହାର ଜିନିଷ ଭିତରେ ଫରକ କଣ କରିବା ଆମେ ଜାଣୁ ଛୁ ଆଖି ଆଗରେ ଆମ ବା ବାହାର ଜିନିଷ ଅପରିଷ୍କାର ହଉଛି ଧୁଆ ଧୋଇ ଠିକ ସେ ନଥବ। ଇଏ କରିଦଉଛନ୍ତି ଚାହି କିନ୍ତୁ କଣ କରିଆ ଗୋଟେ ଜିନିଷ
ଯେତେ ପାରିବା ଆମେ ଘର ଜିନିଷ ଟିକେ ଖାଇବାକୁ ଚେଷ୍ଟା କରିବା ବାହାର ଜିନିଷକୁ ଯେ ତେ ଆଭଡ କରିବା ସେତେ ଭଲ ସେ ବାହାର ଜିନିଷ ମାନେ ଏତେ ଭଲସେ ବନାଉନାହାଁନ୍ତି ଅପରିଷ୍କାର କରିକି ବନାଉଛନ୍ତି ବର୍ଷା ଦିନେ ଦ ଖାସ୍ କରିକି ବାହାର ଜିନିଷ ଖାଇବା କଥା ନୁହେଁ ବର୍ଷା ଦିନେ ଆଚୁଆଲି ପୋକ ମୋକ ଏଇ ସବୁ ଜିନିଷ ପଡୁଛନ୍ତିରେ ସେ ବହୁତ ଅପ କରିକି ବନାଉଛନ୍ତି କଉ ପାଣି କେମିତି କଣ ଖାଇଲେ କିନ୍ତୁ ବହୁତ ଦେହ ଖରାପ ହୁଏ
ହଁ ବର୍ଷା ଏ ବର୍ଷା ଦିନେ ତ ତା ପାଇଁ ଜଳଖିଆ ଖିଆ ଖାଇବ କି ପଳେଇ ଖାଇବ ସେଟା ମାନେ ସେ କୋଉ ପାଣି ରେ କଣ କରିଥିବେ କହ ନାାଇ ଇନଫେସନ ମାଛି ମସା ମାଛି ଯୋଉ ବସିବେ ତମର ପେଟ ରୋଗ ହବ
ଆଜ୍ଞା ଯେତେ ପାରୁଛନ୍ତି ଆମେ ଘର ଖାଦ୍ୟ ଖାଇବାକୁ ଚେଷ୍ଟା କରିବ ଟିକେ ବାହାର ଖାଦ୍ୟ କୁ ଆଭେଡେ କରିବ
ହଁ ଏଇଆ ମ୍ୟାମ କେତେବେଳେ କଣ ଛଣାଛଣି କରିଦେଲ ଆଉ ଘରେ କଣ ଟିକେ ଉପମା ହରିକା ତିଆରି କରିଦେଲ ଏଇସବୁ କରିକି ଖାଇଲେ ନିଜ ପାଇଁ ଭଲ
ଆଜ୍ଞା ଆପଣ ଘର ଜିନିଷ ଖାଇ ଆଜ୍ଞା
ଆଜ୍ଞା ଏବେ ତ ବର୍ଷା ବର୍ଷି ଯୋଉ ଯୋଉ ରେଟ ରେ ହେଲା ଏବେ ମାର୍କେଟ କୁ ପନିପରିବା ହଉ ଥିବ ଆମର ବର୍ଷା ଦିନିଆରେ ଯୋଉ ପନିପରିବା ହ ସବୁ ପଚ ପନିପରିବା ନଷ୍ଟ ହେଇଗଲାଣି ଯାହାଫଳରେ ରେଟେ ଟିକେ ପନିପରିବା ଦାୟିତ୍ୱ ଟା ଟିକେ ଉଚ୍ଚା ବହୁତ ଉଚା ରହିଲା ଗ
ଆଜ
ହୁଁ
ପାଣି ତ ଆମର ଫସଲରେ ଆମର ପାଣି ପଷି ଯାଇଥିବ ଯାହାହେଲେ ବି ଚାଷୀମାନେ ଯେଉଁ ଆମର ଫସଲ କରିଥିଲେ ପନିପରିବା ଚାଷ ଏ ଯେଉଁ ପାଣି ପଶିକି ନଷ୍ଟ ହେଇଯାଇଥିବ ଆଉ ତ ଏବେ ପନିପରିବ ସେଟା ବି ଟିକିେ ଅଧିକ ହୋଇଇଯିବ ଆମକୁ କିଣିଲା ବେଳକୁ ବି ଟିକିେ ପ୍ରୋବ୍ଲେମ୍ ହେବ
ହଁ ଆଉ ମଝିରେ ଯୋଉ ଟେ ଶସ୍ତା ହେଇଯାଇଥିଲା ପନିପରିବା ସବୁ ତିରିଶ ପଇ ଚାଳିଶ ଟଙ୍କା ଗୋଟେ ଥିଲା ଏବେ ତ ମାର୍କେଟ ପନିପରିବା ଏବେ ଆସିବା ବହୁତ କମିଯିବ କାହିଁକି ଯୋଉଥିରେ ପାଣି ଉପରଖୁଣ୍ଡରେ ଆମର ତ ଓଡିଶାରେ ମାନେ ମହାନଦୀ ଆମର ରହୁଛି କଟକ ଜିଲ୍ଲା ଯୋଉ ଢେଙ୍କାନାଳ ହଉ ଏପଟେ ଜିଲ୍ଲା ସବୁ ଇଏ ସବୁ ମହାନଦୀ ଉପରେ ନିର୍ଭରଶୀଳ ମହାନଦୀ ପାଣି ଏ ଇନା ବଢିଲାଣି ବଢିଲା ମାନେ ତମର ଫସଲ ଭିତରେ ପାଣି ବସେଇଲେ ଅଟକଟେଇ ତା ଭିତରେ ପାଣି ରହିଲେ ଗଛ ପଚି ଯିବା ପନିପରିବା ପୁଣି ତ ଗୋଟେ ମାନେ ଇଏ ଯୋଉ ଗଛ ଲାଗିଥିବ ଇଏ ଦି ମାସ ତଳର ଗଛ ସେ ପୁଣି ଗଛ ହେଲା ବେଳକୁ ଆପଣଙ୍କର ଟାଇମ ଲାଗିବ ପୁଣି ପନିପରିବା ଇଏ କର ହୁଁ
ଆଜ୍ଞା
ହୁଁ
ଆମର ନଦୀ କୂଳ ମାନଙ୍କରେ ଯୋଉ ଚାଷ କରୁଥିଲେ ଚାଷ ଜମିରେ ପାଣି ପୋଷିକି ତ ସବୁ ଫସଲ ଆମର ଗୋଟେ ନଷ୍ଟ ହେଇଯାଇଛି ବହୁତ ମାନେ ମାନେ ଚାଷୀ ମାନଙ୍କର ବହୁତ କ୍ଷତି ହେଇଛି କିନ୍ତୁ ଏତେ ପରିଶ୍ରମ କଲେ ନା ସେମାନେ ଯଦି ଦି ପଇସା ନ ପାଇବେ ତାଙ୍କ ପରିଶ୍ରମର ମୂଲ୍ୟ ବି କିଛି ରହିବନି। ଏଇଟା କିଏ ବି ମାନେ ଭରିବ ଏଇଟା ଏଇଟା କେହି ବି ଭରିବେନି ଆପଣଙ୍କର ଆପଣ ନିଜେ ହିଁ ଏଇଟା ଏଇଟା ନିଜେ ହିଁ ଆପଣ ଏଇଟା ସହିବାକୁ ପଡ଼ିବ ଏ କ୍ଷତିଟା।
ଆଜ୍ଞା ଆଜ୍ଞା।
ବର୍ଷା ଆମର ହେଲେ ଭଲ କିନ୍ତୁ ଅତ୍ୟଧିକ ହେଲେ ବହୁତ ଖରାପ। ଯୋଉଟା କି ଏଇଠି ମାନେ ସାତ ଦିନ ଲାଗିକି ରହିଲା ଆମର ବର୍ଷା ଟା ବହୁତ କ୍ଷତି ହେଲା ନା ଆଉ
ଆଁ ହଁ
ଯେତେ ମାନେ କମ୍ ଜଳ ଅଧିକ ମାନେ ଜଳ ଜୀବନ ଜଳ ହିଁ ଜୀବନ ଜଳ ଅଧିକ ହେଲେ ସେଇ ଜଳ ଜୀବନ ହିଁ ନେଇଯିବ।
ହ ସବୁ ଜିନିଷ ଗୋଟେ ଆବ ମାନେ ଲିମିଟ୍ ସବୁ ଆମେ ମନା କରୁନେ ଜଳ ବିନା
ସେଟା ଆଜ୍ଞା ସେଟା ଗୋଟେ ଅଛି ନା ଆମର। ଖରାଦିନେ ଆମେ ଯେତିକି ଆମେ ପାଣି ସାରୁଛେ ଆଉ ବର୍ଷା ଦିନେ କଣ ସେତିକି ପାଣି ସାରୁଛେ କି ଯେତେ ହେଲେବି କମ୍ କାରଣ ସେଇଟା ଆମର ବର୍ଷେ ଦିନ
ହଁ।
ଆପଣଙ୍କୁ ଖରା ଦିନ ଭଲ ଲାଗେନା ବର୍ଷା ଦିନ ଭଲ ଲାଗେ?
ହାଲେ ଖରା ଦିନ ଭଲ ଲାଗେ କଣ ଖରା ଦିନ ହେଲେ ଆପଣଙ୍କର ଟିକେ ଥଣ୍ଡା ଜିନିଷ ଖାଇବା ପାଇଁ ଯଥା ଆଇସ୍ ଆଇସିକ୍ରିମି ହେଲା ଏଇ କୋଲଡ୍ରିଙ୍କସି ହେଲା ଏରା ଟିକେ ଖାଇବା ପାଇଁ ଭଲ ଲାଗେ, ଏ ବ ବର୍ଷା ବର୍ଷି ଦିନ ହେଲେ କଣ ଆଉ ସେଇ ହିସାବରେ ବର୍ଷା ବର୍ଷ ଦିନେ କଣ ଥଣ୍ଡା ହଉ କୋଲଡ୍ରିଙ୍କସ ହଉ କି ଆଇସ୍ କ୍ରିମ ହଉ ଏଇସବୁ ଜିନିଷ ଖାଇବା ପାଇଁ ଟିକେ ଭଲ ଲାଗିବନି ଏଇଟା ନଥିବ ଆଉ ଇଚ୍ଛା ନଥିବ ଖାଇବା ପାଇଁ କିନ୍ତୁ ଥଣ୍ଡା କାଳେ ଥଣ୍ଡା ହେଇଯିବ କି ଟନ୍ ସିଲି ବଢିଯିବ ତେଣୁକରି ସେ ସବୁ ଜିନିଷ ଖାଇଲେ ଆମ ଖାଉନେଁ ଏଇ ଭଲ ଉଭୟ ଦିନ ଭଲ କିନ୍ତୁ ଏୟା ଏୟା ବର୍ଷା ଦିନଟା ଆପଣ କୋଉ କାମ କାର୍ଯ୍ୟରେ ଗୋଟେ ବାହାରିଥିବେ ବର୍ଷା ଜୋରେ ହେଲା ଆପଣ କୁଆଡ଼େ ଯାଇପାରି ଖରା ଖରାଦିନ ହୋଉ ହୋଉ କୁଆଡ଼େ ଯାଇ ହେଇ ପାରୁଥିବ ହଉ ଗଲେ ଟିକେ ଦିନଟା ଟିକେ ବଡ଼ ଥିବ ନାଇଁ ଇଆଡେ ଯାଇକି ଆପଣ କାମ କାର୍ଯ୍ୟ କରିକି ଆସିପାରିବେ।
ଆଜ୍ଞା
ଆଜ୍ଞା।
ଏଇତ ଆମର ଖରା ଦିନେ ତ ଆମର ସାଧାରଣତଃ ମାନେ ତ ପାଣି କେ ଟିକେ ବେଶୀ ୟୁଜ୍ କରନ୍ତି ଲୋକମାନେ ମାନେ ହଠାତ୍ ଯାଇଥିବେ ବାହାରକୁ ହଠାତ୍ ଆସି ସେଇ ଘରକୁ ତ ଆଉ ବହୁତ ଲୋକ ଅଛନ୍ତି ଆସିବେ ଆଗ ଧୁଆ ଧୁଇ ହେଇଯିବେ ଭଲ ସେ କେତେ ପାଣି ହଉଚି ଆମେ ବର୍ଷା ଦିନେ ଆମେ ବାହାରକୁ ଗଲେ ଆମେ ଆମେ ତ ଆସିଲେ ଧର ଆମେ ବାହାରୁ ଆସିଲେ ବର୍ଷା ଦିନେ ଆମର ଆସିକି ବି ଆମେ ଆଉ ଧୁଆ ଧୁଇ ବି ଆଉ ମାନେ ଜଷ୍ଟ ଖାଲି ଟିକେ ଗୋଡ ହାତ ଧୋଇ ଦେଇକି ପଳେଇ ଆସୁଛି କିନ୍ତୁ ଖରା ଦିନେ ଟିକେ ବେଶୀ ଧୁଆ ଧୋଇ ହେଇଯାଉଛେ
ହଁ ଖରାଦିନେ ଯୁଆଡ଼େ ଗଲେ ଟିକେ ଧୁଆ ଧୋଇ ବେଶୀ ହବ ତାପରେ ଆପଣ ଯୁଆଡ଼େ ଯାଇଥିବା ଡ୍ରେସ ପତ୍ର ଗୁରା ଟିକେ ସ୍ମେଲ ହବ ଯାହାହେଲେ ଆପଣଙ୍କ ନାଇଁ ଆଉ ଟିକେ ଧୋଇ ହେଇଯିବା।
ଆଜ୍ଞା ଗାଧୋଇ ପଡ଼ିବାକୁ ଇଚ୍ଛା ହୁଏ ଏତେ ଗରମ ହେଇଥାଏ ପାଣିି ଦେଖିଲେ ଇଛା ହୁଏ ଯେମିତି ଆଉଥରେ ଦିନକୁ ଆପଣ ପଚାଶ ଥର ଗାଧେଇଲେ ବି ଆପଣ ଶାନ୍ତି ହେଇନଥିବେ।
ହଁ ହଁ।
ଏଇ ଟାଇପ ଆଉ କିନ୍ତୁ ବର୍ଷା ଦିନେ ଆପଣ ଥରେ ଗାଧେଇଲେ ବି ଆଉଥରେ ଗାଧେଇବା କୁ ଇଚ୍ଛା ହବନି। ପାଣି ସବୁଆଡ଼େ ତ ପାଣି ପାଣି ହେଇଥିବ ବାହାରେ ପାଣି ଭିତରେ ପାଣି।
ଆଜ୍ଞା।
ଆଜ୍ଞା ଆ ହଉ ଆଜ୍ଞା ନମସ୍କାର ରଖୁଛି ଆଜ୍ଞା।
ହଁ ହଁ ଇଏସ।